ହ୍ୟାଲୋ, ହଁ ହ୍ୟାଲୋ।
ହୁଁ, ଉଁ କୁଅ।
ହଁ, କଣ କରୁଛନ୍ତି?
ଏଇଠି ଏଇ, ନଦୀଆଡେ ହାଲକା ହବାକୁ ଆସିଥିଲି।
ଆଚ୍ଛା। ଖିଆପିଆ ସବୁ ସଇଲାଣି।
ନା ସରିନି, ଜଷ୍ଟ ତ ମାର୍କେଟ ଆଡୁ ଆସିଲି ଆଉ।
ଆଚ୍ଛା, ଆପଣ ଯାହାର କହୁଥିଲେ କରିବେ ଓଲି
ଆଜ୍ଞା।
ହଁ, ତାର ଖାଲି ସେଇ ପ୍ରୋଫାଇଲ୍ ଟାକ୍ସଟା କମ୍ପ୍ଲିଟ୍ କରିଦେଲେ
ହୁଁ।
ଆପଣ, ତା ସହ ବି କଥା ହେଇପାରିବେ।
ହୁଁଉଉ ଆଜ୍ଞା।
ହୁଁ। ଆଉ ହଉଛି ସବୁ ବୁଲାବୁଲି କରିବା ପାଇଁ ପ୍ଲାନିଙ୍ଗ୍। ଥିଲା। କୁଆଡେ ବୁଲିଥିଲେ ଆଜି?
ନାଆ ଆଜି ଏମିତି କିଛି ପ୍ଲାନିଙ୍ଗ୍ ନଥିଲା, ସକାଳ ତ ମନ୍ଦିର ଆଡେ ଟିକେ ଯାଇଥିଲି ହେରି।
ଆଚ୍ଛା।
ହୁଁହୁଁ ହୁଁ ପାଦୁଆଫାଦୁଆ ପାଇକି ଆସିଲି।
ହୁଁ
ହୁଁଉଉ ତାପରେ ତ ଆଉ ଟିକେ ଆଗରୁ ଯାଇଥିଲି ସନ୍ଧ୍ୟା ଆଳତୀ ପାଇଁ ମନ୍ଦିରଠି।
ହୁଁ ଆଉ ବର୍ଷାଫର୍ଷା ଆଡ଼େ ସବୁ ଉଠେଇ ନା ନାହିଁ?
ହଁଅଅ ଏବେ ତ ଉଠେଇଛି ସେ ସନ୍ଧ୍ୟା ବେଳୁ ସାରି ଆସିଲା ବେଳକୁ ଉଠେଇଥିଲା ତ ଘଡଘଡି ମାରୁଥିଲା ବିଜୁଳି ମାରୁଥିଲା।
ଓହୋଃ।
ହୁଁ ଉଁ
ଆଉ ଘରେ ସମସ୍ତେ କଣ କରୁଛନ୍ତି?
ମାମା ରୋଷଇ କରୁଛନ୍ତି, ବାବା କୁଆଡେ ଯାଇଛନ୍ତି।
ଆଚ୍ଛା।
ହୁଁ ଆଉ ତମ ଘରେ?
ହଁ ସମସ୍ତେ ନିଜ ନିଜ କାମରେ ଲାଗି ପଡ଼ିଛନ୍ତି ରୋଷେଇବାସରେ।
ହୁଁ ହୁଁ।
ହୁଁ ଆମ ଆଗରେ ତ ବର୍ଷା ଜୋରେ ଉଠେଇକି ଆସିଲାଣି ସେପଟ ଲାଇନରେ ଆଉ
ହୁଁ ଆମର ବି ଏପଟ ଲାଇନ ତ ଉଠେଇଛି ଆଉ।
ଉଁ ହୁଁ। ଆଉ ବ୍ୟାଚ୍ ଫିଷ୍ଟ୍ କରିବେ ବୋଲି ସମସ୍ତେ କହୁଥିଲେ ଆଉ କଣ ସବୁ କହିଲେ?
ମୋତେ ତ କାଇଁ କଲ କରିନାହାନ୍ତି।
ଆଚ୍ଛା।
ତତେ ତ କଲ୍ କରିଥିଲେ କି?
ହଁଅଅ କହୁଥିଲେ ତ।
କଣ କହିଲେ?
ସେମିତି କିଛି କହିନାହାନ୍ତି ହେଲେ କହିଲେ କଣ ପଇସାପତ୍ର ଦେଖିକି ଠିକଠାକ୍ କରିବା ଏମତି କଣ କହୁଥିଲେ
କିଏ କଲ୍ କରିଥିଲା?
ହାଁ ସେମିତି ତ କେହି ନାହିଁ, ହେମିତି ମୁଁ ଆପଣଙ୍କୁ ଗୋଟେ ଏକ୍ଜାମ୍ପଲ୍ ଦେଇଥିଲି ଆଉ।
ହୁଁ ହୁଁ, ନାଇଁ ମିକୁ ହରିଆ ତ କହୁଥିଲେ ଏଇ ଯୋଉ ଏ ହେରିକା କରିବେ ବୋଲି କହୁଥିଲା ମତେ କରିବ ବୋଲି ଯେ, ଆରବର୍ଷ ଝଗଡା ହେଇଚି ଜାଣିିନଥିଲୁକି?
ଜାଣିିଚି।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
ହଁ।
ଏରା ରାଜା ନାହିଁ, ରାଜା ଯୋଉ ଇଏ ହଉଥିଲା।
କଣଟା?
ହେ ସେ ଯୋଉ ସିପା ଶିପା ହରିକାଙ୍କୁ ଧରିକି ଯ ଯଉ ଇଏ ହଉଥିଲା।
ରାଜା
ରଜା ନାୟକ ମ
ହଁ ହଁ।
ଏ ସିପା ହେରିକଙ୍କ ବଡରେ ଦେଉଁ ଥିଲା।
କଉ ସିପା?
ଶୁରପ୍ରତାପପୁରୁ
ହଁ ହଁ।
ହୁଁ ମ ପୁରଙ୍କୁ ସୁଧା ସବରାଇ ନସଥିଲା କି?
ଯେ କୁ କାହିଁକି ଝଗଡ଼ା କରିୁଥିଲା ମୁଁ ତ ରଜାନି
କଣ?
ସେ କାହିଁକି ଝଗଡା କଲା ମୁଁ ଜାଣିନି
ଏଇରା କେଜଣି କଣ କେଜ କଣ କଣ କଥାବାର୍ତ୍ତା ଏଇ ଝଗଡା କରିଥିଲା। ଏ ତ ରାଜା ନାଇଁ ଯୋଉ କହିଲା ଯୁଝପଡା ହଁ ବାଡି ପକେଇବା ପାଇଁ ଯେ ଏବେ ତ ଆଉ ହାତ ତ ମାରିପାରିବନି।
ସେ ଆଉ କଥା ହଉନି କି ଆ ସହିତ
ହଁ କଥା ହଉଛି ନା ସେ ରାଇଶ ସହିତ ଏଇନା କଥା ହଉଛି।
କିଏ?
ରାଜା
ଧରିଚି
ତୁ ଜାଣୁିନୁ କି ସେ କେବେଠୁ କଥା ହଉଛି।
ଓହୋ।
ରାଇର ତାର
ଆଛା।
ଯୋଉ ଦେଖିନୁ ଯୋଉ ଷ୍ଟୋରି ଉରା ପଡୁଥିଲା।
ହୁଁ ହୁଁ ଜାଣିଛି।
ଆଉ ଫେରି ଭୁଲି ଯାଉଛ କେନ୍ତି
ମୁଁ ଦେଖିଥିଲି ଗୋଟେ ଗ୍ରୁପ ଫଟୋରେ ସେ ଭଲ କି ରାଗେଇକି ଫଟୋ ଉଠେଇଥିଲେ।
ହୁଁ। ହଁ ଚାଲିଛି ନା
ହୁଁ ହୁଁ।
ପୁରା ବାଗେଇ କି ଏ କେବେଠୁ କଥା ହେଲେଣି। ତମ ସେମନ୍ତି ତ ତୁ କେନ୍ତି ଜାଣିଲୁ?
ମୁଁ ଜାନଥିଲି ଏମତି ମୁଁ ଏମତି ଆଗରୁ ଟିକେ ଟିକେ ଶୁଣିବାକୁ ପାଉଥିଲି ସେ ଏମିତି କଥା ହୁଏ ନା ମତେ ଏମତି ପଚାରେମତି ରାଇ ବିଷୟରେମତି ଆଗରୁ ମାନେ ଦଶମ ଥ ସରି ଆସୁଥିଲା ସେଇ ଟାଇମ ରେ ଏମତି କ
ଏଇ ପ୍ଲସ ଟୁ ଟ୍ ପ୍ଲସ ଟୁ ଟାଇମ୍ ପ୍ଲସ ଟୁ ସେକେଣ୍ଡିରରେ କଥା ତାହେଲେ ଜଣା କ
ଓହୋ।
ହୁଁ
ଜଣେ ତ ସେଇ ଝିଲିକ ଯିଏ ଏ ସିଏ ଦେଇ ଖିଥିଲା କିଏ ଫ୍ରି ଅଛ କି ଗୋଟେ ଚିରଞ୍ଜବୀ ସାହୁ କିଏ ଗୋଟେ ଟୋକା ଟେ ଲେଖିଥିଲା ହଁ ମୁଁ ଏଇନା ସୀତା ସହ କଥା ହବ
ହୁଁ ସେ କଥା କୁହନ୍ତୁ ମତେ ତ ଝିଅ ପିଲାଙ୍କ ସହିତ କଥା ହେବର୍ ଇଣ୍ଟଟେଷ୍ଟ ହିଁ ନାହିଁ।
ହଁ କେତେ ଇଣ୍ଟରେଷ୍ଟ ନହିଁ ଜଣା ପଡୁଛି।
ଆଉ ତୁ ତ ଭାଇ ଜାଣିଥୁବୁ ମୁଁ କେତେ କେତେ ଟୋକିଙ୍କ ସହିତ କଥା ହଉଛି ହଁ।
ସେଇ ତ ଜଣା ପଡିବ ଆଉ।
ସତରେ ବିଶ୍ୱାସ କର ସତରୀରେ ଯଦି ମୁଁ କଥା କଥା ନା ମତରେ କଥା ହେଇ ଜାଣନ
ହଁ ମୁଁ ତ ସେଇ ଯୋଗୁ କଥା ହଉଛି ଜଣେ ଯାଜପୁର ସ ତ ସେ ବାହା ହୋଇଯାଇଛନ୍ତି ଯା ଯାଜପୁର ଜଣଙ୍କ ସହ କଥା ହଉଛି କାମାକ୍ଷା ରୁ ଜଣଙ୍କ ସହ କଥା ହଉଛି ସିଏ ବାହା ହେଇନାହାନ୍ତି ସିଏ ବଡ ହେବେ।
ଅ ହ।
ଆଉ ସିଏ ତ କହୁଥିଲେ ସେ ରଜ ଆଡକୁ ବୁଲି ଆସିଥିଲେ ଇଆଡେ ଆଉ ଏମିତି କଣ ଜାଗା ଫାଗା ଦେଖିକି ଯାଇଛନ୍ତି ଭଲସେ ଭଲସେ ରଜ ହେଇଥିଲା ଇଆଡେ।
ହୁଁ ସେ
ଆଉ ତୁମ
ଆଉ ତୁମେ ତ ଭଲ କି ହେଲା ଭଳିଆ।
ହୁଁ ଜଣେ ସେକେଣ୍ଡ ହେଇଥିଲା ସେ ଗୋଟେ ଜଣେ କୁଲର ପାଇଥିଲା।
କିଏ?
ଏ ଜଣେ ସେକେଣ୍ଡ ହେଇଥିଲା ସେଇଠୁ।
ହୁଁ ହୁଁ।
ଫାଷ୍ଟ ପ୍ରାଇଜ କଣ କରିଥିଲା କେଜାଣି?
ହୁଁ ହୁଁ।
ଏଇଟା ହେଇଯାଉ ତୁ ୟାକୁ କହିବୁ ହେଲା କି। ଇଏ ତାକୁ ଖାଲି କଲ୍ ମାରିଦବୁ ସେ ହେଇଯିବ।
ହଉ ହଉ।
ଆଡେ ରଥଯାତ୍ରା ଆଡେ କୁଆଡେ ହେଲାଣି ଉପ ରେ ହେଲାଣି ନା ଭଲସେ ହେଇନା ହେଇନି ରଥ ଟା।
ହଁ ହେଇଗଲାଣି।
ଓହୋ। ଓହୋ
ଏ ହଣ୍ଡା ହେଇ ଯୋଉ ଯାଇନଥିଲି ଜିରାଳ କି ବିଲକୁଲ୍ ଯାଇନ ଜିରାଳ ହଣ୍ଡାଇ ଘର କାଲି ଗୋଟେ ବାହାଘର ଅଛି ହେଲା।
କିଏ କିଏ?
ହଣ୍ଡା ହେଇ ତାଙ୍କର କାହାର ଗୋଟେ ବାହାଘର ଅଛି ହେଲା
କୋଉ ହଣ୍ଡା?
ଆରେ ହଣ୍ଡନୁ ହଣ୍ଡ ପା ଜିରାଳ
ନାଁ ଟା ଶୁଣିୁଚେ ମନେ ପୁଡ଼ନି ଚେହେରା
ଚିହ୍ନି ପାରିବୁନ ଦେଖ ଗୋଟେ ମିଷ୍ଟର ରାଉ ଥିବ ତୁ ରହ ଟିକେ ଲାଇନ୍ ରେ ରହ ତୋତେ ପଠଉଛି ଦେଖ ଆଇଡି ଟା।
ଦେଖି?
ଟର ରାଉତ ରାଉତ
ହଁ।
ଇନଷ୍ଟାଗ୍ରାମ୍ ରେ ପଠୋଉଚି ହେଲା।
ହୁଁ ହୁଁ।
ଦେଖେ ପଠେଇଛି ଦେଖେ ଆକୁ ଚିଂହିନୁ?
ଦେଖୁଚି ରହିଥା।
ହୁଁ। ହୁଁ ହୁଁ ଦେଖିଚି ହୁଁ। ମୁଁ ଗାଁ ଯାତ୍ରା କୁ ଦେଖିଛି ଯଁ ଗାଁ ଯାତ୍ରାକୁ ଦେଖିଛି ହୁଁ।
ହଁ। କୋଉଠି କୋଉଠି ବାହାଘରଟା?
ପହଚାନ କେ୍ୟାର
ହଁ।
ଗୋଟେ ଘର ଛାଡିକି ଯିବ ଏପଡ ଘର ଟା ବାସ୍ ସେଇଟା। ପପୁ ଭାଇ ଫକୀର ବାବାଙ୍କ ପୁଅ। ଫକୀର ପୁଅ ମ ପପୁ ତା ଭାଇନା। କମ୍ ବାହାଘର ଟା କୋଉଠି ନେଇକିଯିବ? କାଲି ମୁଁ ବି ଜାଣିନି ମତେ ତ ଖାଲି କହିଛନ୍ତି ଆସିବାକୁ ଯିବାକୁ ଆ ଆଛା ଦେଖିଆ କଣ ହଉଛି
ଭାଇ ସିଏ କଲ୍ କଲାଣି।
ହୁଁ। ଜଲଦି ଆଉ କ ଚାଳିଶତ ନେଇଇଯାଉ
ଆଁ ଆବିକା ଉଠେଇଲେ କିଛି ଲାଭ ନାହିଁ।
ଉଁ ସରିଯାଉ ସରିଯାଉ ଏଇଟା କଟିଯାଉ।
ହୁଁ।
ତାପରେ ବରଂ ତ ସେଠି ରହି ସେଠି ରହିଥା ତ ଏଇ ଏଇ ନମ୍ବର ଟା ମତେ ପଠେଇ ଦେଇଥା ମୁଁ ଏଇ ନମ୍ବର ଟାକୁ କଲ୍ କରିଦେବି ଦାର ନମ୍ବର କଲ୍ କରି ତତେ କଲ କରିଦବି ଏମତି ପକେଇଦବି ତୁ ମେସେଜରେ କଥା ହଉଥିବଉ। ଖା ମା ମାରୁଥିବୁ ଆଉ। କଣ ପାଇଁ?
ଭଲସ କଥା ହବାକୁ ପଡିବ ଟାଇ ତୁ କୁଆେ ସେ ଲାଭ ନାଇଁ କିଛି ମୁ ଦେଖି ସାରିଛି।
ହଉ ହଉ କଟୁ
ହୁଁ।